। ହଁ ଭାଇ ନମସ୍କାର। କେମିତି ଅଛନ୍ତି ଆପଣ?
ବହୁତ ବଢିଆ। ଆପଣ?
ଆଜ୍ଞା। କେମିତି ଅଛନ୍ତି?
ଭଲ ଅଛି ଭାଇ। ଆପଣ ଭଲ ଅଛନ୍ତି?
ଆଜ୍ଞା ଭାଇ। ଆପଣ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୁଁ ଭାଇ ଗୋଟେ ମୋ ଭଉଣୀ ଗୋଟେ, ମୁଁ ବାବା ମମି। ହଁ ଶୁଭିଲା।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
ଶୁଭୁଚି ତ ଶୁଭୁଚି?
ଆଜ୍ଞା ଆଜ୍ଞା ଆପଣ କୁହନ୍ତୁ ଶୁଭୁଚି।
ହ୍ୟାଲୋ। ହଁ ଭାଇ ମୁଁ କହିଲି ମୁଁ ମୋ ଭଉଣୀ ଗୋଟେ ଆମେ ଦି ଜଣ ମ୍ୟାରେଡ୍। ଆଉ ମୋ ବାବା ମମି। ଆଉ ମୋର ଗୋଟେ ପୁଅ ଅଛି। ଚାରି ବର୍ଷ ହବ ତାକୁ ଭାଇ ଏଇ ବାହୁଡାରେ।
ଆଜ୍ଞା।
ଏମିତି ଆଉ। ଆଉ କଣ ଭାଇ ତମର? ତମେ କୋଉଠି ବାହାରେ ରହୁଛ ନା ଘରେ ରହୁଚ? ପଢାପଢି ନା ଚା
ଭାଇ ପଢା ପଢି ଭାଇ ତ ମୁଁ ତମ ଠାରୁ ତ ବହୁତ ସାନ ହେବି। ତ ମୁଁ ଏବେ ପ୍ଲସ ଥ୍ରୀ ରେ ପଢୁଅଛି। ଆ ଆପ ଆମ ଘରେ ତ ବା ବାପା ମା ଆଜ୍ଞା ଆମ ଘରେ ତ ବାପା, ମା, ମୁଁ ଗ ଭଉଣୀ ଦି ଭଉଣୀ ଅଛନ୍ତି। ତ ମୁଁ ଏବେ ପଢୁଛି।
ଆଜ୍ଞା ଆଜ୍ଞା।
ଆଜ୍ଞା। କୁହନ୍ତୁ ଆପଣ କଣ କହୁଥିଲେ?
ମୁଁ କହିଲି କଣ ବିଏସି ନା ବିକମ୍ ନା କୋଉଥିରେ କ
ଆଜ୍ଞା ମୁଁ ମୁଁ ବିଏସି କରୁଚି।
ଆଚ୍ଛା। କୋଉ ଜାଗାରୁୁ କହୁଚ?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
ହଁ, ମୁଁ କହିଲି କୋଉ ଜାଗାରୁ କହୁଛନ୍ତି ଭାଇ?
ଆଜ୍ଞା ମୁଁ ବିଏସି କରୁଚି।
ଭାଇ ମୁଁ ଶୁଭିଲା ମତେ। ମୁଁ କହିଲି କୋଉ ଜାଗାରୁ କହୁଛନ୍ତି? ଶୁଭୁଚି? ହ୍ୟାଲୋ। ହଁ ଶୁଭିଲା ଭାଇ?
ଭାଇ କୁହନ୍ତୁ କୁହନ୍ତୁ କୁହନ୍ତୁ ବର୍ଷା ଦିନ ବିଷୟରେ କି ଆପଣଙ୍କୁ କୋଉଠି ବୁଲିବାକୁ ଭଲ ଲାଗେ? ଆପଣ କିଛି କୁହ
ହଁ ଭାଇ ମୁଁ କହିଲି କୋଉ ଜାଗାରୁ କହୁଚ ଭାଇ?
ହଁ ଭାଇ ଏ ବିଷୟରେ ଭାଇ ପରେ କଥା ହବା। ଆପଣ ଏବେ କଣ କରନ୍ତି? ଆପଣଙ୍କୁ କୋଉ ଜାଗା ଭଲ ଲାଗେ ତ କିଛି କୁହନ୍ତୁ ମୁଁ ଜାଣିବାକୁ ଚାହେଁ ଆପଣଙ୍କ ବିଷୟରେ।
ମତେ ମ ମତେ ମତେ ବଢିଆ ଲାଗେ ଭାଇ ଏମତିଆ ଯଉ ପାଗ ହେଇନି ବର୍ଷାରେ ଏମିତିରେ ଡ୍ରାଇଭିଂ କରିବାକୁ ବଢିଆ ଲାଗେ ଭାଇ। ବାଇକ୍ ଚଲେଇବ ନହେଲେ କାର ଚଲେଇବ ବଢିଆ ଲାଗିବ ଭାଇ।
ତ ସାଧାରଣତଃ ଆପଣଙ୍କୁ ବର୍ଷା ଦିନ ଭଲ ଲାଗେ।
ହୁଁ ବୋହୁତ୍ ବଢିଆ ଲାଗେ। କିନ୍ତୁ ବାହାରକୁ ତ ବାହାରି ହବନି ବୁଲିବାକୁ, ଆମ ଜାଗାରେ ଯେମିତି ଅଛି ସା କୁଆ ଡ୍ୟାମ୍, କପିଳାସ ଆମେ ସେଇଠିକି ଯାଉ ବୁଲୁ ବହୁତ ବଢିଆ ଲାଗେ।
କାଇଁ କି ତ ଆମ ଗାଁରେ ତ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି। ସେ ଯେମତି ବର୍ଷା ପାଣି କାଦୁଅ ତ ବୋହୁତ୍ ଅଛି। ତ ରାସ୍ତାଘାଟ ବି ଏତେ ବି ଭଲ ନାହିଁ। ଥମ ଗାଁ ରେ ବହୁତ ଏମିତି ଲୋଭି ଲୋକ ଅଛନ୍ତି କି ରାସ୍ତା ଆଡକୁ ମାଡି ବସ ଘର କର ଏମତି ତ କିଛିଟା ଗାଡି ବି ଯେମିତି ଆମ୍ବୁଲାନ୍ସ ହଉ କିଛି ବି ବଡ ଗାଡି ଚାରି ଚକିଆ ଯାନ ହଉ, କିଛି ବି ଆସିପାରେ ନାହିଁ ଆସିପାରେ ବହୁତ ଅସୁବିଧାର ସାମ୍ନା କର- ଆଜ୍ଞା ତ ଆମ ଗାଁରେ ବହୁତ ନିଜ ପ୍ରକୃ ତ ଲୋକ ଅଛନ୍ତି କାରଣ ସେମାନେ ଚାହାନ୍ତି କି ଆମେ ନିଜକୁ ନିଜ କେମିତି ଆହୁରି ଉନ୍ନତି କରିପାରିବୁ ସେଥିପାଇଁ ସ କାରଜମିକି ବି ମାଡିିବଶନ୍ତି ଘର କରି। ଆଜ୍ଞା। ଆପଣ ତ ଏଇଭଳି ଦେଖିଥିବେ ଆପଣଙ୍କ ଗାଁରେ ବି ଥିବେ
ମାନେ ଗାଁ ହଁ ଆମ ଗାଁ ମନ୍ଦିର ତ ଥିବ ନାତି କୋଉ ମନ୍ଦିର ଅଛି ମାଙ୍କ ନା କୋଉ ଠାକୁରଙ୍କର ମନ୍ଦିର?
ଅନେକ ମନ୍ଦିର ଅଛି ୃତିଛନ୍ତି ତାପରେ କ୍ଷୀର, ଠାକୁର ଅନ୍ତି ଯତେଶଵର ଠାକୁର ବି ଅଛନ୍ତି ଗାଲି ବ୍ରହ୍ମ ଅଛନ୍ତି ହନୁମାନ ଅଛନ୍ତି। ହନୁମାନଙ୍କ ମନ୍ଦିର। ସ ମନ୍ଦିର ବି ଅଛି ତ ଅନେକ ପୂଜା ବି ପାଳନ କରାଯାଏ। ପର୍ବ ପାଣି ବି ପାଳନ କରାଯାଏ। ରଜ କୁମାର ପୂର୍ଣ୍ଣିମା ଦଶହରା ଦଶହରା ତ ହୁଏନି। ଏ ଗଣେଶ ପୂଜା ସରସ୍ଵତୀ ପୂଜା ଏଇ ସବୁ, ଆଜ୍ଞା।
ମୁଁ ଖାଲି ରଜ ଏବେ ଗଲା। ହେ ଭୋଜି କରିଲ ହୁଁ।
ହୁଁ। ଭାଇ ରଜରେ ଆପଣ କେମିତି କଣ କଟିଲା? ଆପଣ କି କୁଆଡ଼େ ଯାଇଥିଲେ ବୁଲିବାକୁ?
ଆମର ଭାଇ ଗାଁ ରେ ତ ରହୁନୁ ନା ସେଇଥିପାଇଁ ଆମର ଏଇଠି ବେଶୀ ରଜ ନାହିଁ ମାନେ ଏମତି କେହି ପାଳନ ହେମିତି କିଛି ନାହିଁ। ଦୋଳି ପୋଳି ଯେମିତି ଗାଁ ଗହଳିରେ ପାଳନ ହୁଏ। ଏମିତି ଖାଲି ଆମର ଘରେ ପିଠା ପଣା ହେଇଯିବ, ସଇଲା ଦୋଳି ପୋଳି ନାହିଁ କିଛି ଏମିତି
ଆଜ୍ଞା।
ବାକି ଗାଁରେ ଯେ ଗାଁ ରେ ଭଲରେ ପାଳନ କରନ୍ତି ସମସ୍ତେ।
ଆଜ୍ଞ। ହୁଁ
ହାଲୋ ହଁ ବାଇ କୁହ?
ହଁ ଆମର ବି ଏଠି ଆଗରୁ ବହୁତ ଭଲ ଭାବରେ ରଜ ପାଳନ କରାଯାଉଥିଲା। ତ ଏବେ ଆମ ବଡ଼ ଭାଇ ଭଉଣୀମାନେ ତ ଏବେ ବାହାରେ ପଢ଼ାପଢ଼ି ପାଇଁ ଚାକିରି ପାଇଁ ବାହାରକୁ ପଳେଇଛନ୍ତି। ଏବେ ସେ
ଆଜ୍ଞା।
ସେମାନେ ଛୁଟିରେ ବି ଆସନ୍ତି ଅନ୍ୟ ଗାଁରୁ ଲାଗେ ବାହାରେ ଝିଅ ପିଲାମାନେ ତ ସାଧାରଣ ସେ ପର୍ବ ଆମେ, ପୁଅ ପିଲା ମାନେ ଖୁସି ନିଜର ଖୁସି ପାଇଁ ନିଜେ ନୂଆ ଡ୍ରେସ୍ ପ୍ୟାଣ୍ଟ ପିନ୍ଧି ସାଙ୍ଗ ସବୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ସମୁଦ୍ରକୂଳ, କୋଣାର୍କ, ପୁରୀ ରାମ ପାଇଁ ଯାଉ ବି କରୁ ଶୁଣନ୍ତୁ
ହଁ ଆଜ୍ଞା।
ଆଜ୍ଞା। କୁମାର ରେଡ଼ି ହୁଏ ଆମେ
ହଁ ଭାଇ।
ଆମ ଗାଁ ରେ ବାରତ ଲଖ୍ମ ପୂଜା ବି ହୁଏ ତ ବଡ ଆକାରରେ ଚାରି ଦିନି ଚାରି ପାଞ୍ଚ ଦିନ ଧରି ହୁଏ।
ହୁଁ ଆମର ମୁଁ କହିଲି ଆମର ସବୁଠୁ ଫେମସ ଭାଇ ଗଜଲକ୍ଷ୍ମୀ ପୂଜା।
ଆଜ୍ଞା।
ହୁଁ ମୁଁ କହିଲି ଭାଇ ଆମର ସବୁଠୁ ଫେମସ ଭାଇ ଆମର ସବୁଠୁ ଫେମସ ଗଜଲକ୍ଷ୍ମୀ ପୂଜା ଆମର ସବୁଠୁ ଫେମସ ଭାଇ।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
ଭିଲା ଶୁଭିଲା ଭାଇ ତମର ଭୟସ ରୁ ବ୍ୟାଗ୍ରାଉଣ୍ଡ ସାଉଣ୍ଡ ଆସୁଛି ଭାଇ ଗାଡିର। ହଁ ମୁଁ କହିଲି ମୁଁ କହିଲି ଆମର ସବୁଠୁ ଫେମସ ଏଠି ଗଜଲକ୍ଷ୍ମୀ ପୂଜା।
ହଁ କୁହନ୍ତୁ।
ମୁଁ କହିଲି ଆମର ଏଠି ଗ ଜଲକ୍ଷ୍ମୀ ପୂଜା ସବୁଠୁ ଫେମସ ପ୍ରସିଦ୍ଧ ଆମର। ଆମର ଖାଦ୍ୟରେ ବରା, ଆଉ ମଗଜି ଲଡୁ ଏବେ ଜିଆଇ ଟ୍ୟାଗ ପାଇଛି ଦେଖି ଜାଣିଥିବେ ଆପଣ।
ଆଜ୍ଞା। ।
ଜାଣିଛନ୍ତି ମଗଜି ଲଡୁ କେମିତି ତିଆରି ହୁଏ?
ତ ଆପଣଙ୍କ ଘରେ ଭଲ ଅଛନ୍ତି।
ହୁଁ। ସବୁ ବଢିଆ।
ତ ଆପଣଙ୍କ ଝୁଅ ଏବେ କେତେ ବୟସ ହବ?
ସେ ସ୍କୁଲ ଯାଉଛି ଏବେ।
ଆଜ୍ଞା। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହଁ କୁହନ୍ତୁ ଶୁଭୁଛି।